ହଁ ହ୍ୟାଲୋ
ହ୍ୟାଲୋ
ହଁ ମୋ ବସ ଅସୁ ତ
ହ୍ୟାଲୋ
ହଁ ମୁଁ କହିଲି ଭଏସ ଆସୁଚି ତ?
ହଁ ହଁ ଭଲ ଭଏସ ଆସୁଚି।
ଆଜ୍ଞା ଜୟ ଜଗନ୍ନାଥ କୋଉଠି କହୁଥିଲେ?
ମୁଁ ଉତ୍ତରାରୁ କହୁଥିଲି।
ଉତ୍ତରାରୁ ନାଇ କଣ କରନ୍ତି ଆପଣ?
ମୁଁ ହାଉସ୍ ୱାଇଫ୍।
ଆଜ୍ଞା
ଘର କାମ କରେ ହାଉସ୍ ୱାଇଫ ଆଉ। ଘର କାମ ସବୁ କରେ ଆଉ ପିଲା ଆଜ୍ଞା
ହୁଁ ହୁଁ କଲୁ ଉତ୍ତର ଟା କୋଉ ସାଇଡ ରେ?
ଉତ୍ତରା ଯେଉଁ ପୁରୀ ଉତ୍ତରା
ଆଚ୍ଛା ଆଚ୍ଛା ହଁ ହଁ
ଭୁବନେଶ୍ୱର ଲାଷ୍ଟ ଯେଉ ଉତ୍ତରା
ହୁଁ ପୁରୀଠୁ କେତେ ଡିଷ୍ଟାନ୍ସ କି?
ହଁ ଚାଳିଶ କିଲୋମିଟର ଖଣ୍ଡେ ହବ ଆଉ।
ହୁଁ ହୁଁ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ପିଲାମାନେ ଆଉ ଆଉ ଆ ମୋ ହଜବେଣ୍ଡ ଅଛନ୍ତି ଆଉ।
ହୁଁ ଆପଣ କୁହନ୍ତୁ ଆପଣଙ୍କ ବିଷୟରେ କିଛି।
ହଁ ଏନେ କାମଦାମ ସରିଲା ଏଇନେ ରୁଟି ଫୁଟି ସରିଲା ତ ଆସିକି ବସିଛି ଆଉ।
ଆଜି କଣ ରୋଷେଇ ହେଇଛି?
ଆଜି ଭାତ, ଡାଲି, ଭଜା, ତରକାରୀ ଏମିତି ତ
ରାତିରେ ରୁଟି ହୋଉନି?
ହୁଁ ରାତିରେ ରୁଟି ସରିଲାଣି କରିକି ଥୋଇ ସାରିଲିଣି। ରୁଟି ଫୁଟି କରିସାରିଲଣି ବର୍ଷା ହେଉଛିି ବା ପ୍ରବଳ ଲାଇନ୍ କୁଟୁଛି ବାରମ୍ବାର।
ହୁଁ ବର୍ଷା ତ ପ୍ରବଳ ଅଛି ସକାଳୁଠୁ ବଧେ ହଉଛି ନାକି
ହଁ ଆପଣ କୋଉଠୁ କହୁଛନ୍ତି?
ମୁଁ ଭଦ୍ରକ
ଆଚ୍ଛା
ଆଜ୍ଞା
କଣ କରନ୍ତି ଆପଣ?
ମୁଁ ମୁଁ ଅଛି ଆକ୍ସିସ୍ ବ୍ୟାଙ୍କରେ ଅଛି।
ପ୍ରାଇଭେଟ୍
ଆଜ୍ଞା।
ଏଇନା ଘରଠି ନା ମାନେ କଣ କୋଉଠି ଅଛନ୍ତି?
ନାଇଁ ଘରୁ ଏବେ ତ ଯିବା ଆସିବା କରୁଚି।
ହଁ।
ହଁ ଘରୁ ଯିବା ଆସିବା କରୁଚି କିନ୍ତୁ ରୁମ୍ ନେଇକି ରହିବାକୁ ପଡୁଚି ଆଉ ଡେଲି ଆସିବନି ଘରକୁ ଆଉ।
କୋଉଠି ଜବ୍ କରୁଛନ୍ତି କି?
ହୁଁ ସୁଭଦ୍ରାପୁରୁ। ହୁଁ ଭଦ୍ରକରୁ ମାନେ ଘରଠୁ ଡିସଟାନ୍ସ୍ ହେଇଚି। ଚାଳିଶ୍ ପଚାଶ୍ କିଲୋମିଟର୍ ନା ଡେଲି ଅପ୍ ଆଣ୍ଡ ହେଇ ହୋଉନି।
ଆସେ
ଆଉ କୁହନ୍ତୁ ପିଲା ପିଲି କଣ ପଢ଼ା ପଢ଼ି କରୁଛନ୍ତି ସବୁ?
ହଁ ଝିଅ ପ୍ଲସ୍ ଥ୍ରୀ କରୁଚି ପୁଅର ତ ଟେନ୍ଥ୍ ଏଗ୍ଜାମ୍ ଏ ବର୍ଷ ଦବ ଆଉ।
ହୁଁ। ଆପଣଙ୍କ ଦୁଃଖ ଗଲା ଆଉ କଣ। ଝିଅର ଜବ୍ ହେଇଯିବ ଆଉ ପୁଅ
ଦୁଃଖ ବଢିଗଲା ଏମାନେ କେଉଠି ସେଟେଲମେଣ୍ଟ୍ ନହେଲା ଯାଏ ଦୁଃଖ ବଢ଼ିଯିବ। ସେମାନେ କୋଉଠି ସେଟଲମେଣ୍ଟ୍ ପୁଅ ଦୁଷ୍ଟାମି ହୋଉଚି ପଢା ପୁଢି ମାନେ ପାଠ ପଢୁଛି କିନ୍ତୁ ଦୁଷ୍ଟାମି ତାର ମାଇଣ୍ଡ୍ ଫି କିଲ୍ ମାଇଣ୍ଡ୍ ମନଟା ସବୁବେଳେ ଦୁଃଖ ରହୁଚି।
ପିଲା ଆଉ ଏବେ ଦୁଷ୍ଟ ହେବେନି ଆଉ ଆ କେବେ ହେବେ।
ମନ ଦୁଃଖ ଲାଗୁଚି ଭଲ ରେଜଲ୍ଟ୍ ଫେଜାଲ୍ଟ୍ ନ କଲେ ଭଲ୍ ଲାଗିବନି ଟିକେ ନ
ଯୋଉଥିରେ ଭଲ ଲାଗିବ ସେଇଟା କରିବେ ନି ନା। ତାର ଜୋଉଥିରେ ଟ୍ୟାଲେଣ୍ଟ୍ ଥିବ ସିଏ ସେଇଥିରେ ହିଁ କରିବ। ନହେଲେ ଆମର ଯେମିତି ଟ୍ରେନ୍ ନି କରେଇବ। ନାଇଁ ଏଟା ପଢେଇବ ସେଟା ପଢାବ ଖାଲି କହିଦେଲେ ଆମେ ପଳେଇଆଇଲୁ। ପିଲା ତ ସବୁ ସ୍ମାର୍ଟ ହେଇଗଲେଣି ଆଉ। ଆଜ୍ଞା ଆମ ଟାଇମ ରେ ଆମେ ପଢ଼ିଥି କିଏ କଣ କେମିତି। କିଛି ଜାଣିନଥିଲେ।
ଆମ ବେଳେ ଏତେ ତ ନଥିଲା ଏତେ ଜିନ୍ଷ ସବୁ।
ହୁଁ। ଏବେ ତ ପିଲା ସବୁ ବହୁତ କିଛି ଜନିଗଲେଣି।
ବୋହୁତ୍ ବୋହୁତ୍ ଆଗୁଆ ଆମଠୁ ବୋହୁତ୍ ଆଗେରେ।
ଏଇ ଜମାନାରେ ବହୁତ୍ କିଛି ଜାଣିଗଲେଣି।
ବର୍ଷା ସିଆଡେ ହୋଉନି ବୋଧେ?
ଆପଣ ବି ତ ସ୍ମାର୍ଟ୍ ହେଇଗଲେଣି ଏ ଆଇ ୟୁଜ୍ କରୁଛନ୍ତି ଆଉ କଁ।
ଆଜ୍ଞା।
ହୁଁ ଆପଣ ମାନେ ବି ତ ସ୍ମାର୍ଟ ହେଇଗଲେଣି ଏ ଆଇ କୁ ୟୁଜ୍ କରିକି ଆଉ। ତ ଇନକମ୍ ଜେନେରେଟ୍ କରୁଚନ୍ତି କଣ ଅଛି ନାଁ କଣ?
ନାଁ ନାଁ ଆମେ ସେ, ସେତେ ଇଏ ନୁହଁ।
ଆପଣଙ୍କର ଏଜ୍ କେତେ?
ଓ ସେ ଫଟି ଏ ହବ। କଣ କରିବା ଆଉ ଚାଲିଚି ପିଲାମାନଙ୍କ ପାଇଁ ତ ସବୁ କିିଛି।
ଆଉ ପୁରୀ ଫୁରୀ କେବେ ଯାଇଥିଲେ?
ଆମେ ଏବେ ଦେଢ ମାସ ତଳେ ଯାଇଥିଲୁ ପୁରୀ।
ତ ଭଲକି ଦର୍ଶନ ହେଇଛି ନା?
ହଁ କଁ କହିଲେ?
କଲି ଭଲକି ଦର୍ଶନ ହେଇଚି ନା?
ହଁ ହଁ। ଆମେ ଯେତେବେଳେ ଯାଉ ଭଲ ଦର୍ଶନ କରିପାରୁ ଏଥର ଟିକେ ଗହଳି ଥିଲା ଯେତେବେଳେ ଯାଉ ଆମେ ଭଲସେ ଦରସନ କରୁ।
ଟାଇମ ରେ ଯାଇଥିଲେ। ହ
କି ଗରମ ସେତବେଳକୁ ପଡ଼ିଥିଲା।
ହୁଁ ହୁଁ ମାନ ଦିନରେ ଯଇଥିଲେ ନା ରାତିରେ।
ନାଇଁ ଆମେ ଗୋଟେ ଦିନ ରହିଥିଲୁ ଯାଇକି ନା।
ପୁରୀରେ ଗୋଟେ ଦିନ ଆମର ସେଠି ଗୋଟେ ଭାଇ ଥିଲେ ସି
ହଁ ହଁ ରାତିରେ ରହିଲୁ ପୁରା ଦର୍ଶନ କଲୁ ଭଲସେ ର ତିନିଥର ଲେଖେ ମନ ଶାନ୍ତି ହେଲା ଯାଙ୍ଗେ ଆସି ଆପଣ ଯାଉନାନ୍ତ।
ଦିନ ଟାଇମ ତ ଜମା ଦର୍ଶନ ହଁ ଯାଇଥିଲୁ ମୁ ବହୁତ ବୋହୁତ ଦିନ ହେଲାଣି ଏଇଟା ହେଇଲାଣି ମାର୍ଚ୍ଚ ମାର୍ଚ୍ଚ ପାଖା ପାଖି ଯାଇଥିଲି।
ଓ ହଁ। ଫାମିିଲ ନିଅନି।
ଆ ପରେ ଆଉ ଜିବିନାଇ ନା ଫ୍ୟାମିଲି ଫ୍ୟାମିଲି କି ନେଇ ଯାଇଥିନି ଆଉ ମାର୍ଚ ରେ ଏକୁଟିଆ ଯାଇଥିଲୁ ଆଉ ଏକୁଟିଆ କଣେ ସାଙ୍ଗ ଦି ଚାରି ଜଣ ସାଙ୍ଗ ଯାଇଥିଲୁ ଆଉ।
ଯୁଆଡେ ଯାଆ ନ ଯା ପୁରୀ ଟିକେ ବୁଲିିଆସିବୁ ମନସାନ୍ତି।
ହୁଁ ହ ସେଇଟା ତ ଗୋଟେ ଆଉ
ହଁ ଯେତେ ଯୁଆଡେ ବୁଲିଆଇଲେ ପୁରୀ କିନ୍ତୁ ବୁଲି ଆଇଲେ ମନ ଟା ବୋହୁତ ହାଲକା।
ସବୁ ଦୁଃଖ ଉଡା ଜଣେଇ ଦେଇ ଆସୁଛନ୍ତି ଆଉ।
ଖୋସ୍
ଭଲ ସେଟା ମଝିରେ ମଝିରେ ଯିବ ଭଲ ମାଇଣ୍ଡ ଫ୍ରେଶ ହବ।
ଆଉ ଦିପହରେ କଣ ଖାଇବା ପିଇବା ହେଇଥିଲା ସବୁ।
ମତେ କିଏ ପୁରା ସେ ଜଣେ ଦିଦି ଡାକିଥିଲେ ତାଙ୍କ ଘରକୁ। ହଁ ତାଙ୍କର ଯ କୁହନ୍ତି ବିନା ପିଆଜ ରସୁଣ
ଅହ୍ କଣ ଦୀକ୍ଷା ନା କଣ।
ନାଇ ଦୀକ୍ଷା ନାଇଁ ତାଙ୍କର କଣ ତାଙ୍କ ଘରେ ଖାଆନ୍ତିନି ଆଉ ମୁଁ ଜାଣିନଥିନି। ଆଉ ମତେ ଡାକି ଦେଇଥିଲା ମୁଁ କହନୀ ଯା ହଉ ଗୋଟେ ଦିପରେ ଅଫିସ ଷ୍ଟାଫ୍ ତ ଦି ତିନି ଜଣ ଯାଇଥିନୁ। ଆଉ ମୁଁ ଜାଣିନଥିନି ଏତେ ତାଙ୍କର ସାଧା ସିଧା ବୋଲି। ଆମ ଆଉ ପନିର ପନିର କରିଥିଲେ ପୋଟଳ କୁର୍ମା କରିଥିଲେ। ସବୁ ଭଲ ଭଲ ଆଇଟମ କରିଥିଲେ କିନ୍ତୁ ବିନା ପିଆଜ ରସୁଣ ସବୁ ଆଉ।
ଭଲ ନା ବିନା ପିଆଜ ରସୁଣ ଟା।
ହଁ ସେଇଟା ବି ଠିକ୍ ଆଉ ସବୁଦିନ ଖାଇ ଖାଇ ଗୋଟେ ଦିନ ନ ହୋଊ। ଗ୍ୟାପ ଟେ ନବା ଭଲ।
ଉଁ ହୁଁ। ଆଉ ଭୁବନେଶ୍ୱରରୁ କେତେବେଳେ ଆସୁଛନ୍ତି ନା ଆସୁନାହାନ୍ତି।
ହଁ ଭୁବନେଶ୍ଵର ଆମର ମିଟିଂ ବେଳେ ମୁଁ ଯାଏ। ଆଉ ମଝିରେ ବି ଯାଇଥିଲୁ ସେଇ ମାର୍ଚ୍ଚ ପରେ ଯାଇଥିଲୁ। ଏପ୍ରିଲ ରେ ଯାଇଥିଲୁ। ମିଟିଙ୍ଗ ଥିଲା ପ୍ଲସ ସେଠୁ ସାଙ୍ଗଗୁଡା ସବୁ ରହୁଛନ୍ତି ଭ୍ର ମାନେ ଭୁବନେଶ୍୍ୱର ତ ଆଉ ସେମାନେ ବୁଲାବୁଲି ପାଇଁ ଡାକିଥିଲେ ଯାଇଥିଲି। ସେଇ ଟାଇମ ରେ ରାମ ମନ୍ଦିର ଫନ୍ଦୀର ଯାଇକି ସେପଟେ ଯଉ ଆମର
ପୁରୀଟା ଏପ୍ରିଲ ଟା ଆଉ ପୁରୀ ଯାଇନି। ପାଖାପାଖି ସବୁ ଭଲ ଗୁଡ଼ା ବୁଲିଦବୁ। ଲିଙ୍ଗ ରାଜ ମନ୍ଦୀର ସେଗୁଡ଼ା ସବୁ ଯାଇଥିଲୁ ଆଉ। ଏବେ ଡିଉଟି କୁ ଆସିଲୁ ଏବେ ଦେଖିବା କୁଆଡେ଼ ଗୋଟେ ଫ୍ରୀ ହେବା ଏ ସିଜିନ୍ ତ ଯାଇ ହବନି କୁଆଡ଼େ ବର୍ଷା ଯଉ ଭଳିଆ ହଉଛି। କୁଆଡ଼େ ବୁଲାବୁଲି କରି ହବନି। ପୁଣି ଯାହା ହବ ଶୀତ ଦିନେ ଷ୍ଟାର୍ଟ।
ଆଉ ତ ଚାରି ମାସ ପରେ ପଳେଇ ଆସିବ ବଢ଼ିଆ ଦିନ।
ହୁଁ ଚାରି ମାସହେଲାଣି କମ୍ ହେଲାଣି।
ଚାରି ମାସ ପୁରା ବର୍ଷାରେ ଆଯି ଗୋଟେ ଦିନ ଟୋଟାଲ ମାର୍କେଟ ରେ ବୁଲା ହେଇଛି ବର୍ଷ ରେ ଭିଜି ଭିଜି।
ବର୍ଷାରେ ତ ଆଯି ଦିଆହେଇନି ଏନି ଟାଇମ୍ ବର୍ଷା ହେଉଛି ନା।
ହୁଁ ଆଉ ତାପରେ ବର୍ଷା ଟିକେ ଛାଡ଼ିଛାଡ଼ି ହୁଅନ୍ତା ନା ପୁରା କନଷ୍ଟାଣ୍ଟ ହଉଛି। ଯଦି ହେଲା ପୁରା କନ୍ଷ୍ଟାନ୍ଟ ହଉଛି ଯେ ହଉଛି ଦି ଘଣ୍ଟା ତିନି ଘଣ୍ଟା।
ଆହୁରି ଅଛି ତିନି ଦିନ କହୁଛନ୍ତି।
ତାପରେ ଆଜି ମୁଁ ଯାଇ ଘରକୁ ପଳେଇ ଆସିଛି।
ଆଚ୍ଛା ଆଚ୍ଛା।
ମୁଁ ଆପଣଙ୍କୁ ଗୋଟେ କଲ୍ ବାକ୍ କରୁଛି।
ଆଜ୍ଞା।